କଣ କରୁଛୁ ମୁଁ ଏ ବସି।
ଏଇ ବସିଥିଲି ଆଉ ହୁଁ ତୁ କଣ କରୁଛୁ।
ମୁଁ ବି ଏଇ ବସିକି ଗୋଟେ ମୁଭି ଦେଖୁଥିଲି ଆଉ ଖାଇଲୁ କଣ।
ଓହୋ ଖାଇ ନାହିଁ ମୁଁ ଖାଇବି ଆଉ ଟିକେ ପରେ ଆଉ।
କଣ ହେଇଛି ଖାଇବା?
ହ ଖାଇବା ଭାତ, ଡାଲି ଆମର ମିକ୍ସଚର୍ ତରକାରୀ, ଗୋଟେ ହେଇଛି ଭେଣ୍ଡି ତରକାରୀ। ତରକାରି ଗୋଟେ।
ମିକ୍ସଚର ତରକାରୀରେ କଣ କଣ ପଡିଛି?
ମିକ୍ସଚର ତରକାରୀରେ ମୁଁ ନଡ଼ିଆ ରସ ଦେଇକି କରିଛି।
ଓହୋ ଆଉ କଣ କଣ ସବୁ ପକେଇଛୁ?
ନଡ଼ିଆ ରସ ଆମର ସବୁ ବିଭିନ୍ନ ପନିପରିବା ଯେମିତିକି ଗାଜର। ଟମାଟର ଆଉ ଆମର ବିନ୍ସ ଛୁଇଁ ଆଉ। ଯେତିକି ଆମର କୋବି ଯେତିକି ଆମର ପନିପରିବା ରହିଲା ସେ ସବୁ।
ତୁ କରିଛୁ। ବଢିଆ ଲାଗୁଥିବ ତାହେଲେ ଆଉ ହୁଁ ହୁଁ। ତେଲ ରେ ଭାଜିକି ତାପରେ।
ତେଲରେ ତେଲରେ ଭାଜିବୁନୁ। ମାନେ ତେଲରେ ଛାଣିଦବୁ ଛାଣି ସାରିଲା ପରେ ତାକୁ। ତାକୁ ଗୋଟେ ଜାଗାରେ ରଖିକି ତାପରେ ଆମର ସବୁ କାଜୁ। ଆମର ଯାହା ସବୁ ଆମର ପେଷ୍ଟ ଗୋଟେ ବନେଇବା ତ ବନେଇକି ତାକୁ ଆମେ କଷିକି। ତ ଯେଉଁ ବି ଆମେ। ପନିପରିବା।
ଓହୋ ହୁଁ ତାକୁ ସବୁ ପକେଇକି ତରକାରୀ କଲୁ ଆଉ।
ହଁ ତାଙ୍କ ସହ ପକେଇ ତରକାରୀଟା ବନେଇ ଦେଇେଇଛି ଆଉ।
ହଁ ଆଉ କଣ କଲୁ ଖାଲି ସେଆକୁ।
ହଁ ବିରି ଡାଲି। ତମର କଣ ଆଜି ଖାଇବାକୁ ହେଇଛି?
ଆମର ହେଇଥିଲା ଭାତ ଆଉ ପୋଟଳ ତରକାରୀ ଶାଗ ଭଜା କୁଣ୍ଡୁରି ଆଳୁ ଭଜା ଆମ୍ବ।
ଆରେ ବା ମୋତେ ତ କୁନ୍ଦୁରି ଆଳୁ ଭଜା ଖାଇବା ପାଇଁ ବହୁତ ଭଲ ଲାଗେ। ତତେ ଭଲ ଲାଗେ କି ନାହିଁ?
ମତେ ଏତେ ବି ଖାସ ଲାଗିନି। ମୁଁ ଭାବୁଥିଲି କଲରା ଭଜା ହେଇଛି। ଦେଖିଲା ବେଳକୁ କୁନ୍ଦୁରୀ ଭଜା। ତାପରେ ସେଟା ବି କୁନ୍ଦୁରୀ ରେଟ ଅଧିକା କଲରା ରେଟଠୁ।
ହୁଁ
ହୁଁ ଭଲ ଲାଗିଲା ଆଉ ଖାଇଦେଲି ଆଉ।
କିନ୍ତୁ ଆମର କୁନ୍ଦୁରୀ ଭଜା ଠାରୁ କଲରା ଭଜାଟା ଖାଇବା ଆମ ଦେହ ପାଇଁ ବହୁତ ଭଲ।
ହୁ କଲରା ଭଜା ଟା ବଢିଆ ଲାଗେ। ମାନେ ଭଲ ଲାଗେନି ପିତା ଲାଗେ କିନ୍ତୁ ଭଲ ଦେହ ପାଇଁ ଆଉ।
ଦେହ ପାଇଁ ଆମର କଲେରା ଖାଇବା ହିଁ ଜରୁରୀ ମୋତେ ତ ସଦାବେଳେ ଡକ୍ଟର କହୁଛନ୍ତି ତୁ କଲେରା ହିଁ ଖା। ହେଲେ ମୁଁ ମାନେ ନା କାହିଁକିନା ମୋତେ ପିତା ଲାଗେ ମୁଁ ଏବେ ଚେଷ୍ଟା କରିବି କି ବେଶୀ ବେଶୀ କଲରା ଖାଇବା ପାଇଁ।
ପିତା ଲାଗେ ଯେ ଯୋଉଟା ପିତା ସେଟା ଦେହ ପାଇଁ ହିତ। ଆଉ ଆଜିର କଣ ପ୍ଲାନିଂ?
ଆଉ କଣ କେମିତି ରଜରେ ହଁ ରଜରେ କଣ କେମିତି ପା ବୁଲିଲୁ ମଜା କଲୁ?
କିଛି ରଜ ରଜ ଭଳିଆ ଲାଗିଲାନି ତିନି ଦିନ ଘରେ ବସି ବସି ଅ କାଟିଲି ଆଉ କଣ କରିବି ବାସ ଦୋଳି ଲାଗିଥିଲା ଦୋଳି ଖେଳିଲି ନହେଲେ ଆଉ କିଛି ନାଇଁ ଆଗ ଭଳିଆ ରଜ ଆଉ କଣ ହଉଛି ମତେ ତ ବିଲକୁଲ ଭଲ ଲାଗୁନି।
ହଁ ଆଗ ପରି ଆଗପରି ତ ହଉନି କିନ୍ତୁ ଛୋଟ ଛୁଆମାନେ ଯୋଉ ମାନେ ମଜା ମସ୍ତି କରୁଛନ୍ତି ଆମେ ଦେଖିବା କଥା ଆଉ କଣ
ହୁଁ ଏବେ ଛୁଆ ମାନେ ଯାହା ମଜା ମସ୍ତି କରୁଛନ୍ତି ଆମେ ତାକୁ ଦେଖୁଛୁ। ଆଉ ଏବେ କଣ ଆଉ କଣ ମଜା ଲାଗୁଛି ଆଗ ଭଳିଆ। ସେ ଜିଇର ଟା ମେ ବି
ଆଉ କଣ କହ। ଆଜି ସନ୍ଧ୍ୟା ବେଳେ କଣ ମାନେ ବୁଲାବୁଲି ପ୍ଲାନିଂ କିଛି କଣ?
ବୁଲା ବୁଲି ନାହିଁ ତ ଖେଳିବାକୁ। ସେଇୟଆକୁ ସନ୍ଧ୍ୟା ବେଳେ ବସିକି ତାସ ଖେଳୁଛି ନହେଲେ ଆଉ କଣ ବୁ ବୁଲା ବୁଲି ଆଉ କିଏ ସାଙ୍ଗ ସାଥି ବୁଲିବୁ ହସୁଚୁ
ଓହୋ! ତାସ ଖେଳୁ ତୁ ଟିକେ ଫାଙ୍କାକୁ ପଳେଇ ଆସୁନୁ ଆମେ ଟିକେ ବେଶ ଭଲରେ କଥା ହେବା।
ହଁ ମୁଁ ଫାଙ୍କାରେ ଅଛି କହୁନୁ?
ଉ ହୁଁ ଆଉ ଏଇସବୁ ବିଷୟରେ ପଚାରୁଥିଲି? ହଁ ଟିଉସନ ଯାଇଥିଲି କହନି ସେ ଛୁଆ ଗୁଡାକ ମୁଣ୍ଡ ଖାଇଯାଉଛନ୍ତି ପାଠ ତ କିଛି ଶି କି ନାହାନ୍ତି ଖାଲି ଯାହା ମୁଣ୍ଡ ଖାଇଯାଉଛନ୍ତି। ତାଙ୍କୁ ବୁ
ଛୋଟ ଛୋଟ ଛୁଆଙ୍କୁ ହଁ ଛୋଟ ଛୋଟ ଛୁଆ ନା ସେଥିପାଇଁ ଟିକେ ବେଶୀ ଇଏ ଲାଗୁଥିବ ଆଉ।
ଏଇ ବୁଝେଇକି ବନେଇକି ପଢେଇବା କଥା ଆଉ କଣ। ସେ ବି ମାନୁନାହାନ୍ତି କଥା।
ହଁ ହଁ ଆଉ କଣ ସବୁ ଭଲ। ଘରେ ସବୁ କେମିତି ଅଛନ୍ତି?
ଥଣ୍ଡା ଟିକେ ମୋତେ ହେଇଥିଲା। ଦେହ ଟିକେ ଭଲ ନଥିଲା। ଏବେ ଟିକେ ମେଡ଼ିସିନ ଖାଇକି ଦେହ ଟିକେ ଭଲ ଏବେ ଆଉ।
ଘରେ ସବୁ କଣ କରୁଛନ୍ତି? ଘରେ ସବୁ ଭଲ ତ?
ହଁ ଘରେ ସବୁ ଭଲ ଅଛନ୍ତି ଏବେ ଜଷ୍ଟ ଖାଉଛନ୍ତି ଘରେ। ତ ମୁଁ ଯେହେତୁ ଖାଇସାରିଲିଣି ତ ମୁଁ ବସିକି ତୋ ସହିତ କଥା ହଉଛି ଦୁଃଖ ସୁଖ ହଉଛି ଆଉ।
ଓହୋ ଆଚ୍ଛା ବଢିଆ ସେ ଖାଇବା ଖାଇକି ଏ ଯଉ ଖରା ଦିନ ନିଦ ବି ହଉନି ଠିକ ସେ!
କେଉଁଟା ବେଶୀ ଭଲ ହୁଏ ପର୍ବପର୍ବାଣୀ ରେ?
ଆମର ବେଶୀ ଭଲ ହୁଏ କୁମାର ପୂର୍ଣ୍ଣିମା।
ଆଉ ଏଇଥର କୁମାର ପୂର୍ଣ୍ଣିମାରେ କଣ ଆସିବୁ ତୁ ମାନେ କରିବୁ ବୋଲି କିଛି ଇଚ୍ଛା ଅଛି ତୋର?
ହଁ ଏଥର କଣ ଦେଖିବା ଏଥର ଇଚ୍ଛା ନାହିଁ କିଛି ଯଦି ବାହାରେ ଥିବେ ଗାଁକୁ ଆସ ଆସିପାରିଲି ତ ଭଲ କଥା ଆଉ ଭଲ ସେ ମଜା ଟିକେ କରିବି ନହେଲେ ଯଦି ବାହାରେ ଥି କେମତି କଣ ମଜା କରିବି ଖାଲି ମିସ୍ କରି କରି ରହିବି ଆଉ।
ମୁଁ ଶୁଣିଥିଲି ତମର ମୁଁ ଶୁଣି ଥିଲି ତମ ଦାଣ୍ଡରେ ସବୁ ଶାଗ ଗଛ ଲଗାଯାଏ, ଯେମିତି କି ଲେଉଟିଆ ଶା କଳମ ଶାଗ, ଛୁନଛୁନିଆ ଶାଗ।
ହଁ ଲଗାଯାଏ ଯେ ହେଲେ ଏଥର ବେଶୀ କିଛି ଲାଗିନି ଏଇ ଯୋଉ ହ ଖରା ଦିନ ଗାଈ ଗୋରୁ ମାନେ ସବୁ ପଶିକି ବାଡି ଭିତରେ ତାକୁ ସବୁ କଣ ଆଉ ରଖୁଛନ୍ତି ସେ ଲଗା ହବ ସେଥିପାଇଁ ଏବେ ଖାଲି ଯାହା ଆମର ପୁଦିନା ପତ୍ର ଲାଗିଥିଲା ସେଇ ଯାହା ଟିକେ ବଡ ହଉ। କିଛି ନହେଲେ ଆଉ
ଗାଈ ହେଲା ଆମର ଗୃହପାଳିତ ପଶୁ ତ ତାଙ୍କ ତାଙ୍କର ଆମେ ମାନେ ଭଲ ଭାବରେ ଯତ୍ନ ନେବା କଥା। ତ ସିଏ ଯଦି ବି ଖାଇଲେ ମାନେ କିଛି ଆମର ଇଏ ନାହିଁ ତ ତାଙ୍କୁ ଟିକେ ଜଗିବା କଥା।
ହଁ ସେମାନେ ଖାଆନ୍ତୁ ତାଙ୍କୁ ଯୋଉମାନେ ପୋଷୁଛନ୍ତି ପାଳୁଛନ୍ତି। ତ ସେମାନେ ତାଙ୍କୁ ରଖିବା କଥା ନାଁ ଏଇଥିରି ଲୋକମାନେ ଖରାଦିନରେ ଛାଡି ଦଉଛନ୍ତି ଗାଈଗୋରୁ ସେମିତି ସେମାନେ ଆସିକି ଅଲଗା କା ବାଡିଘରେ ପଶି ଖାଉଛନ୍ତି ଆଉ।
ହଁ ସେ ଖାଇଲେ ବି ସୁଦ୍ଧା ଉଁ ତାଙ୍କ ତାଙ୍କୁ ଯିଏ ଯେଉଁମାନେ ରଖୁଛନ୍ତି ସେମାନେ ବି ଦେବା କଥା ନା ତ ସେମାନେ ନଦେଲେ ସିଏ ଆଉ କଣ କରିବେ ବାଧ୍ୟ ହେଇକି ଆସିଛନ୍ତି ବାଡିଘରେ ପଶି ଖାଉଛନ୍ତି ଆଉ।
ହଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି ଏଇ ଆମ ଘରଟା ଭଙ୍ଗା ହେଇ ତ ନୂଆ ଘର ଗୋଟେ ତିଆରି ହଉଛି ନା ତ ସେ ନୂଆ ଘର ଭିତରେ ମୁଁ ଏଇନା ବସିକି ତୋ ସହିତ ସଇଲାଣି ସେଇ ଘର ଭିତରେ ବସିକି ତୋ ସହିତ କଥା ହଉଛି।
ଓହୋ ଘର କଣ କେମିତି କାମ ସବୁ ସରିଯାଇଛି ନା ବାକି ଅଛି।
ଘର ସବୁ କାମ ସରିଯାଇଛି ଖାଲି ଆମର କବାଟ ଝରକା ଲାଗିବ। ତାପରେ ଖଟ ପଡ଼ିବ ମୁଁ ଟିକେ ଶୋଇବି ଶାନ୍ତିରେ!
ଓହୋ ଏବେ କାମ ପାଇଁ ଟିକେ ଆ ବହୁତ କଷ୍ଟ ହଉଥିବ ଆଉ କାହିଁକି ନା ଆଉ ସେପଟେ ବୋଧେ ଗୋଟେ ରୁମ ଥିଲା ନା କଣ ତମର?
ହଁ ଗୋଟେ ରୁମରେ ଆମେ ସମ ସ୍ତେ ରହୁଥିଲୁ ନା ତ ଏଇ ରୁମ୍ଟା ହେଇଗଲା ପରେ ଏଇଟା ମୁଁ ହିଁ ରହିବି ଏଇ ରୁମ୍ ରେ।
ହୁଁ ହୁଁ ଏବେ ଏବେ ଭଲ ହବ ତୋ ପାଇଁ ବି। ହଁ ଗୋଟେ ଏକୁଟିଆ ରୁମ୍ ବି ହେଇଯିବ। ତା ପରେ ବି ରହିବାକୁ ବି ସୁବିଧା ଆଜିକାଲି ଯେମିତି ଇଏ ହେଲାଣି ଗରମ ଯାହା ହଉଛି ଗୋଟେ ଘରେ କଣ ରହିବା ମୁସ୍କିଲ।
ଏଇସବୁ ମାନେ କଣ ଏଇସବୁ ଟେନସନରେ ରହିକି ମାନେ
ହଁ ଆଉ ଗାଁ ରେ ତ ଆଉ ଆଗ ଭଳିଆ ଭାଇବ୍ ଆସୁନି ଆଉ। ଜେଝା ଜେଝା କାମରେ ଜେଝା ଆମ ପଳେଇଲେ।
ନିଜ କାମ ବ୍ୟତୀତ ଆଉ କିଛି କରିବା ପାଇଁ ହିଁ ଇଚ୍ଛା ହେଉନାହିଁ।
ସେଇ ତ ସେଇ ତ କହୁଛି ଆଉ ଆଗ ଗାଁ ଭଳିଆ ଆଉ ଯୋଉ ଆଗରୁ ଆଗ ଆସିକି କିଟ୍ କିଟ୍ ଖେଳନ୍ତି କବାଡି ଖେଳନ୍ତି ଲୁଚ କାଳି ଖେଳନ୍ତି ଆଉ କଣ ସେଗୁଡା ସବୁ କିଛି ଅଛି।
ଏବେ ପା ଗାଁରେ ହିଂସାବାଦ ସବୁ ରହିଗଲା ନା ସବୁ ଘରେ ଘରେ ବସିକି ସବୁ ସେ ଯେଉଁ ଆଲୋଚନା ସବୁ ହିଂସାବାଦ ତକ ପେଟରେ ଯା ଏତେ ମେଞ୍ଚି ହିଂସା ରହିଗଲା ତ ସିଏ ଆଉ କଣ କରିବେ।
ସେ କଥା ନାଇଁ ସମସ୍ତେ ସମସ୍ତଙ୍କ କାର୍ଯ୍ୟରେ ଏବେ ବ୍ୟସ୍ତ ରହି ଯାଉଛନ୍ତି। ଆଉ ସେମାନେ ବି କଣ କରିପାରିବେ।
କାର୍ଯ୍ୟରେ ତ ସମସ୍ତେ ରହୁଛନ୍ତି ଆମେ ବି ଆମ କାମ କାର୍ଯ୍ୟରେ ରହୁଛନ୍ତି ସମସ୍ତେ ନିଜ ନିଜ କାମରେ ରହୁଛନ୍ତି ତାପରେ ବି ସୁଧା ମାନେ କେହି ସହ ଟିକେ ସମୟ ବାହାର କରିକି ଟିକିଏ ସାଙ୍ଗସାଥି ମଜାମସ୍ତି କରିବା ଏସବୁ ତାଙ୍କ ମନରେ ଆଉ କିଛି ସେ ସବୁ ନାହିଁ।
ସବୁ ରବିବାରେ ଯିଏ ଯାହା ଘରେ ରହୁଛନ୍ତି। ଖରା ପାଇଁ ବି ଆଉ କେହି ପଦାକୁ ବାହାରୁନାହାନ୍ତି କି କୁଆଡେ କେହି ବୁଲୁ ନାହାନ୍ତି। ସମସ୍ତେ ନିଜ ନିଜ ଘରେ ରହୁଛନ୍ତି ବସୁଛନ୍ତି। ସରିଲା ତାପରେ ତ ରବିବାର ଅନୋଉ ଅନୋଉ କଟି ଯାଉଛି। ସମସ୍ତେ ସମସ୍ତ ଲାଇଫରେ ବେସ୍ ଆଉ କଣ କରିବା ଆଉ ଆଗ ଭଳିଆ କିଛି ଲାଗୁନି ଆଉ।
ପଳେଇଲା କତୁରୁ ତାପରେ ପୁଣି ଅନେଇଥିବା ସୋମବାର ନିଜ ନିଜ କାର୍ଯ୍ୟରେ ନିଜେ ନିଜେ ଆମେ ଯାଉ ଛନ୍ତି ସମୟ କେତେବେଳେ ବିତି ଯାଉଛି ଆମେ ଜାଣି ପାରୁନାହାନ୍ତି।
ହୁଁ। ଚାଲ୍ କୋଉଠି କେବେ ପ୍ଲାନ୍ କରିବା ଗୋଟେ କୁଆଡେ ବୁଲିଯିବା।
ଦେହ ପା ଏବେ ହଁ ହଁ ମୁଁ ତ ସେଇ କଥା ଏବେ ତତେ କହିଥାନ୍ତି।
ହଁ। ଗୋଟେ କୁଆଡେ ବୁଲିଯିବା ବୁଲିକି ଆସିବା ବୁଲିକି ଆସିଲେ ମନ ଭଲ ଲାଗିବ ଟିକେ।
ଯିବା କାହା କିଏ କିଏ ଆମେ ଯିବା ସେଟା ତୁ ତୁ କହ ଆମେ କିଏ କିଏ ଯିବା ବୁଲିବାକୁ। ସବୁ ସାଙ୍ଗସାଥି ମାନେ ମିଶିକି ଗଲେ ଟିକେ ବେଶୀ ଭଲ ଲାଗନ୍ତା।
ହଁ ବେଶୀ ଭଲ ଲାଗନା ଦେଖିବା ପଚାରିବା ଆଜି ହଁ ଯିବା ଆଉ ଆମେ ତୋର ମୋର ଯିବା ଆଉ। ହଁ ଗରମ ଟା ହୋଉଛି ଶୋଇ ହୋଉନି ଟିକେ ବସିଛି ଆଉ।
ଯାହା ହୋଉ ତ ମୁଁ ଖାଇକି ଆସିଲା ପରେ ବି ମୋତେ ଭୋକ ଲାଗୁଛି ମୁଁ ବୁଝିପାରୁନି ମତେ ଏତେ ଭୋକ କଣ ପାଇଁ ଲାଗୁଛି ଦିନେ ଦିନ ରାତି ଖଲି ଖାଇବାକୁ ଇଚ୍ଛା ହୋଉଛି।
ଖାଇ ଥଣ୍ଡା ପାଣି ପିଇବାକୁ ଇଚ୍ଛା ହୋଉଛି ଗରମ ନା ଥଣ୍ଡା ପାଣି ପିଲାବେଳକୁ ଥଣ୍ଡା କମି ଯାଉଛି ଆଉ ସବୁ ପାଣି ଆଣି ରଖିଲା ବେଳକୁ ସେଟା ସବୁ ଗରମ ହେଇଯାଉଛି। ପାଣି ପିଇବାକୁ ବି ଇଚ୍ଛା ହୋଉନି।
ଏବେ ବହୁତ ଗରମ ହୋଉଛି ନା ତ ସେ ପାଣି ଫାଣି କିଛି ରହିଗଲା ଥଣ୍ଡା ହେଇକି ସବୁ ଗରମ ହେଇଯିବ।
ଜିନିଷ ଗରମ ହେଇଯାଉଛି ଥଣ୍ଡା ପାଣି ପିଇବା ବେଳକୁ ଥଣ୍ଡା ଧରୁଛି। ଆଉ
ପାଣି ପିଉଚୁ ବୋଧେ ବର୍ତ୍ତମାନ?
ଆଉ ସବୁ
ମୁଁ କହିଲି ବର୍ତ୍ତମାନ ଏବେ ବୋଧେ ପାଣି ପିଉଚୁ? ବର୍ତ୍ତମାନ ଏବେ ବୋଧେ ପାଣି ପିଉଚୁ?
ହଁ ହଁ ପିଇ ସାରିଲିଣି।
ଏବେ ଏବେ କଣ କରିବୁ ଏବେ ଶୋଇବୁ ବୋଧେ?
ନିଦ ତ ହବନି ଗଡ ପଡ ହେବା କଥା ଟିକେ ଆଉ।
ଏବେ ଶୋଇବୁ ବୋଧେ? ହ୍ୟାଲୋ। ମୁଁ ତତେ କହିଲି ଏବେ ଶୋଇବୁ କି? ହୋଉ ଶୁଣୁ ମୁଁ ତତେ ଗୋଟେ ଭଲ ମାନେ ରେସିପି ଟେ କହିବି। ତୁ ଆଜି ଘରେ ନିଶ୍ଚୟେ ବନେଇବୁ। ସେଇଟା ବନେଇକି ଖାଇକି ମତେ କହିବୁ କେମିତି ଲାଗିଲା, ପ୍ରଥମେ ଆମେ ଆଳୁ ଯୋଉ ସି ଚା ଆଳୁ ରଖିଥିବା ତାକୁ ଭଲ ଭାବରେ ଚକଟିବା, ସୁବୁଚି ମୁଁ ତତେ ଯାହା କୋହୁଚି ମୋ କଥା କୁ ମନ ଦେଇକି ଶୁଣୁ ତ ତାକୁ ଭଲ